ଆଜ୍ଞା ନମସ୍କାର।
କ ଦିଦି ଆଜ୍ଞା ଜୟ ଜଗନ୍ନାଥ।
ଆଉ ସକାଳର କାର୍ଯ୍ୟକ୍ରମ ସଇଲେଣି?
ହଁ ସବୁ କାମ ସରିଲାଣି ଠାକୁର ପୂଜା ସବୁ ସରିଲାଣି।
ଆପଣ ବହୁତ ଆଗୁଆ ଅଛନ୍ତି ଆମେ ତାହେଲେ ପଛୁଆ ଅଛୁ।
ହଁ ଶାଶୁ ଘରେ ରହିଲେ ତ ଟିକେ ଆଗୁଆ ହବାକୁ ପଡିବ।
ଅହୋ ବର୍ଷା ଏପଟେ ବି ହଉଛି। ହଁ ମୁଁ ଦି ଜଣ ଆଜ୍ଞା ମୁଁ ଦି ଜଣଙ୍କୁ ଛାଡିିଲି ନା ସ୍କୁଲ୍ କୁ।
ହୁଁ ହୁଁ ହୁଁ।
ଛାଡିକି ଆସିକି ବସିଛି ବସିଲା ପରେ କା ଆପଣଙ୍କ ସହିତ କଥା ହେଇସାରିଲା ପରେ କାମ ଆରମ୍ଭ କରିବି ଆଉ।
ଆଚ୍ଛା ଆପଣ ନିଜେ ନେଇକି ଛାଡନ୍ତି ପିଲାମାନଙ୍କୁ।
ହଁ ଜଣକୁ ବଡ କୁ ସ୍କୁଲ ଗାଡିରେ ଯାଏ ସାନକୁ ନେଇକି ନିଜେ ଛାଡିକି ଆସେ। ନେଇକି ଆସେ ଛାଡ଼ିକି ଆସେ।
ହୁଁ ହୁଁ ହୁଁ ପିଲାମାନେ କେତେବେଳେ ଫେରିବେ ସ୍କୁଲରୁ?
ବଡ ଫେରିବ ପାଞ୍ଚଟା ସାନ ଆସିବ ଗୋଟିଏ।
ଆଚ୍ଛା।
ଆପଣ ସକାଳେ କଣ ଖାଦ୍ୟ ଗ୍ରହଣ କଲେଣି?
ନାଇଁ ସକାଳୁ ମୁଁ କିଛି ଖାଇନି ଏ ପର୍ଯ୍ୟନ୍ତ ପୂଜା ସରଲା ଏଇଠି ଟିକେ ବସିଚି। ଖାଇବି ଆଉ।
ଆ କଣ
ରୁଟି ହେଇଚି ଆଜି ରୁଟି ଭଜା। ରୁଟି ବାଇ ରୁଟି ବାଇଗଣ ଆଳୁ ଭଜା।
ଆମୁକୁ ତ ଏପଟ
ହଁ ହଁ ହଁ ହଁ ନିଶ୍ଚିନ୍ତ ଆପଣଙ୍କର କଣ ଜଳଖିଆ?
ମୋର ଜଳିଖିଆ ମୁଁ ଖାଉନି ସ୍କିପ୍ କ ତାକୁ ଖାଉନି ବୋହୁତ ଦିନ ହେଲାଣି ମୁଁ ଏ ଏକାଥରେ ଯାଇଁକି ସାଢେ ଏଗାରଟା ବାରଟା ବେଳେ ଯାହା ରୋଷେ ଷେଇ କରିଥିବି ତାକୁ ହିଁ ଗ୍ରହଣ କରେ ଖାଦ୍ୟ ଆଜି ଇଁ ଭାତ ଡାଲମା ଛୋଟ ଛୋଟ ପେଣ୍ଡି ଜହ୍ନି ଭଜା କରିବି।
ହଁ।
ଆଉ ଆମ ସାନ ପୁଅ କହିଚି ସୋୟାବିନ କରିବା ପାଇଁ। ସୋୟାବିିନ ବଡି ଆଳୁ ତରକାରୀ କରିବି ଏତିକି କରିବି ଆଜି ପାଇଁ।
ଆଚ୍ଛା ହଁ ହଁ ହଁ ତାପରେ ସକାଳେ ଏକାଥରେ ଅଚ୍ ନ ଖାଇକି ଏକାଥରେ ଉମ୍ ଅ ଖରାବେଳ ଖାଇବାଟା ଖାଆନ୍ତି?
ହଁ ଅଭ୍ୟାସ ହେଇଗଲାଣି ତ ବୋହୁତ ବର୍ଷ ହେଲାଣି।
ଓହୋ ହୋ।
ରାତି ଖାଦ୍ୟ ବି ମୁଁ ସନ୍ଧ୍ୟାରେ ଯଦି କିଛି ଖାଇଦୋଉଚି ଆଉ ରାତିରେ ଖାଇପାରୁନି ପେ ଟ ପୁରା ଫୁଲ ଫୁଲ ଲାଗେ।
ଓହୋ ହୋ।
ଅଭ୍ୟାସ ହେଇଗଲାଣି।
ଅଭ୍ୟାସ ହେଇଗଲାଣି ହଁ ରା ତି ଖାଇବାଟା କଁ ଅଁ ପ୍ରକୃତରେ କିନ୍ତୁ ସନ୍ଧ୍ୟାବେଳୁ ଖାଇବା କଥା। ଖାଇକି ଟିକେ ଚଳପ୍ରଚଳ ହେଇକି ଶୋଇବା କଥା ଆମେ କିନ୍ତୁ ଭୁଲ କରୁ କଣ ନା ଖାଇବୁ ତ ଶୋଇବୁ।
ନାଇଁ ମୁଁ ଆଠଟା ସାଢେ ସାତଟା ଆଠଟା ତ ଆଗରୁ ବି ଖାଇ ଦିଏ ବାସ ଆଉ କିଛି ନୁହଁ। ଛୁଆବି ସେଇ ଏଁ ସାଢ଼େ ସାତ ଆଠ ଭିତରେ ସାଢ଼େ ଆଠ ଯଦି ମୋର କୋଉଦିନ ରୁଟି କରେ।
ହଁ। ଆଉ ରୁଟିଟା ମତେ ଠିକ ମାନେ ମୋର ଠିକସେ ମାନେ ହୁଏନି କଣ କହିଲେ ଚକଟାଟା। ମତେ ଭାରି କଷ୍ଟ ହୁଏ କାହିଁକି?
ଝକୁଡି ଧୀରେ ଧୀରେ ଅଭ୍ୟାସ ହେଇଯିବ ନୂଆ ନୂଆ ମୁଁ ଆଗେ ଶୁଣନ୍ତୁ ମୁଁ ଛୋଟବେଳୁ
ହୁଁ।
ଯେମିତି ରାଣୀ ବଢନ୍ତିନି
ହଁ।
ରାଜାର ଘରେ ମୁଁ ସେଇଭଳିଆ ବଢିଥିଲି ମୁଁ ରୋଷେଇ କଣ ରୋଷେଇର ର
ମୁଁ ବି ସେଇଆ ପା ହାଁ ହାଁ ସେଇଥିପାଇଁ ଅସୁବିଧା ଶାଶୁଘରେ ହୋଉଚି।
ମୁଁ ମୋର ମୋର ଲୁଗାପଟା ଧୁଆଧୁଇ କିଛି କାମ ମୁଁ କରେନା।
ହଁ ହଁ ହଁ।
ହେଲା।
ହଁ।
ମୁଁ ପୁଣି ଆଜି ଗୋ ଗୋଟେ ବାର ତେର ବର୍ଷ ହେଲାଣି ରୋଷେଇବାଷ ସବୁ ଖାଦ୍ୟ କରୁଛି ନା ଆଉ
ହଁ, ହଁ, ହଁ। ହଁ ବା ଜୀବନଟା ତ ସେଇଆ ବାପ ଘର ଖୁସି ଆଉ ଶାଶୁଘର ତ ସେଟା କରିବାକୁ ପଡିବ ନିହାତି ଏଇଟା କର୍ତ୍ତବ୍ୟ।
କର୍ତ୍ତବ୍ୟ ସମସ୍ତେ କରିଛନ୍ତି ଆମେ ବି କରିବା। ହୁଁ ସେଇ ହଉଛି କଥା।
ସେ ପରିବାର ଖାଇବା ପିଇବା କଥା ତ ସାଧାରଣତଃ ସ୍ତ୍ରୀ ଲୋକଙ୍କୁ ବୁଝିବାକୁ ପଡ଼ିବ।
ହଁ ସବେ ଲାଗି ଯାଇଛି ଆମ ପଚାରିବା ତାଲିକା
ହଁ ଗଦାପଦା ସରିଆଲାଣି।
ନାଇଁ ନାଇଁ।
ଗାଧୁଆ ପାଧୁଆ ହେଇନି, ଏବେ ହେବ ଆଉ।
ହଁ ମୁଁ ସେମାନେ ଗଲେ ମୁଁ ଘର ଦ୍ୱାର ସବୁ ସଜାସଜରି କରିବି
ହଁ ହଁ ହଁ।
ସଜାସଜି କରିକି କାମ ସାରିକି
ହୁଁ।
ଗାଧୋଇକି ପୂଜା ପୂଜି କରିବି ଆଉ
ତାପରେ ରୋଷେଇ ଆଉ
ଆଜ୍ଞା।
ଆଉ ଏତେ ଜୋର ଖରା ଗରମ ହଉଥିଲା ପାଗ ପରିବର୍ତ୍ତନ ହେଇଗଲା।
ମନେ ନା ବର୍ଷା ହଉଛି ଏବେ ଭଲ ବର୍ଷା ତ ହବ ନିହାତି ଦରକାର
ହଁ ଏବେ ଚାଷବାସ ସମୟ ହେଇଗଲା ବର୍ଷା ନହେଲେ କେମିତି ହବ? ଚାଷବାସ ହବ ଧାନ ଚାଷ ହୁଁ।
ବର୍ଷା ଏବେ ଆମର ତ ଏଠି ହୁଁ। ଆମ ଏ ଟଠି ପ୍ରବଳ ବର୍ଷା ହଉଛି ରାତିରୁ। ଆଉ ଆପଣଙ୍କ ସେପଟେ?
ହଁ ବର୍ଷା ହଉଛି ଚାରିଟା ଭିତରେ ଜୋରରେ ହଉଛି ଏବେ ଟିକେ ଅଳ୍ପ ଅଳ୍ପ ହଉଛି ତଥାପି ହଉଛି।
ହୁଁ ଟୁପୁର ଟୁପୁର ଏବେ ହଉଛି।
ଟୁପୁରୁ ଟୁପୁରୁ ସେମିତି ହଉଛି।
ଚାଲିଛି ତ ବର୍ଷ
ହଁ ଚାରିଟା ରାତିରୁ ଘଡଘଡି ବି ହଉଥିଲା ଟିକେ
ଜୋର ହଉଥିଲା ତିନିଟା ବେଳକୁ
ହଁ ମୋ ନିଦ ଭେଙ୍ଗିଦେଲା ସେତେବେଳେ ଦେଖିଲା କୁ ଘଡ଼ ଘୋଡ଼ି ଶବ୍ଦ ଶୁଭ ହଉଛି।
ସେତେବେଳେ ପା କରେଣ୍ଟ ପଳାଇଲା।
ହଁ ହଁ ପଳେଇଲା। ପୁଣି ହଁ ପଳେଇଲା ପଳେଇଲା ଆଉ ଆସିଲେନି ଆମର ଯାଇ ସକାଳେ ଆସିଲା ପାଞ୍ଚଟାରେ
ନାଇଁ ଆମର ପା ଆସିଲା ଯାଇକି ଅ ଯୋଉ ପାଞ୍ଚଟା ବେଳେ ନହିଁ ତିନିଟା ପାଖାପାଖିରେ ଆସିଲା।
ହଁ ଭୁବନେଶ୍ଵରରେ ବେଶୀ ସମୟ ଯିବନି ଗାଁ ରେ ଟିକେ ପଳେଇ ଯାଉଛି। ଦି ତିନି ଘଣ୍ଟା
ଆଉ ଗୋଟେ ଗପ ଟେ କୁହନ୍ତୁ ଶୁଣିବା।
ଆପଣ କହୁନାହାନ୍ତି ମୁଁ ଶୁଣବି।
କୁହନ୍ତୁ। ଆପଣ ବି କୁହନ୍ତୁ, ମୁଁ ବି କହିବା ଆଉ
ହଁ ହଁ ଗପ
ନନ୍ଦନକା ହଁ କୁହନ୍ତୁ କୁହନ୍ତୁ ନା ଆପଣ କହିଲେନି।
ଏମ ଏ ହଁ ମୋଟେ ସ୍କୁଲ ଲାଇଫିରେ ଶୁଣିଥିଲି ଆମର ଗୋଟେ ଏ ମେ ଲେ ସାର୍ ଆସିଥିଲେ। ଗୋଟେ ଷ୍ଟୋରି କହିଥିଲେ କି ସେ ଗୋଟେ ବାପା ଆଉ ଗୋଟେ ପୁଅ ଭିତରେ ଫରକ ମାନେ ଜଣେ ବା ପା ଆଉ ତା ପୁଅ ଯେତେବେଳେ ପୁଅ ଛୋଟିଆଟେ ହେଇଥିବ ସେ ଗୋ ଟେ ଚଢେଇ କୁ ଦେଖି ଝରକା ବଟେ ବାପାକୁ ପଚାରିବା ପାଇଁ ଏଟା କଣ ବାପା କହିବେ ଏଟା ଚଢେଇ। ପୁଣି ଆଉଥରେ ପଚାରିବ ବାପା ଏଟା କଣ ନା ଚଢେଇ ଏମିତି ସାତ ଆଠ ଥର ଦଶ ଥର ପନ୍ଦର ଥର ପଚାରିବା ବାପା କିନ୍ତୁ ବିର କ୍ତ ନହେଇ ସେମିତି କହିଚାଲିବେ ବାପା ଏଟା ଚଢେଇ ଏଟା ଚଢେଇ ଏଟା ଏମିତି ଉଡେ ତାର ଏଟା ଡେଣା ସବୁ ବୁଝୋଉଥାନ୍ତି। କିନ୍ତୁ ସେଇ ପୁଅ ଯେତେବେଳେ ବଡ ହେଇଯାଏ ବାପା ନିହାତି ବୃଦ୍ଧ ହେଇଯିବେ ବୁଢା ହେଇଯିବେ।
ଆଜ୍ଞା।
ବୁଢା ହେଲା ପରେ ସେଇ କଥା ଯଦି ଗୋଟେ ଥର ଦୁଇ ଥର ତିନିଥର ପଚାରିଲେ ସେ ପୁଅ ପୁରା ବିରକ୍ତ ହେ ତମକୁ ଦେଖାଯାଉନି ଏଟା ଚଢେଇଟା ପା କେତେଥର ପଚାରୁଚ।
ହୁଁ।
ସେଇଟା ସାର୍ ବୁଝେଇଥିଲେ କି ଗୋଟେ ବାପ ଆଉ ପୁଅର ଫରକ ଏଇଟା। ପୁଅ କେବେ ବାପ ହେଇପାରିବନି ହଁ କାରଣ ବା ପ ମା ଯେତେବେଳେ ବୁଢା ବୁଢୀ ହେଇଯାନ୍ତି ସେ ବି ଆମର ଛୋଟ ପିଲା ଭଳିଆ ହେଇଯାନ୍ତି ନା। ତାଙ୍କର ସେଟା ହିତା ହିତ ଜ୍ଞାନ ହଁ ହିତା ହିତ ଜ୍ଞାନ ସେମାନେ ହରେଇ ବସନ୍ତି। ଜାଣିପାରନ୍ତିନି ଠିକ୍ ଭୁଲୁ ବୃଦ୍ଧ ଅବସ୍ଥାରେ ଛୋଟ ପିଲା ଭଳିଆ ହେଇଯାନ୍ତି।
ତାଙ୍କର ସେତେବେଳେ ନଥାଏ ନା ବୃଦ୍ଧା ଅବସ୍ଥା ମାନେ ଛୋଟ ଛୁଆ ସହିତ ସେମାନେ ସମାନ।
ଆଜ୍ଞା ଆଉ ଆପଣ କିଛି କୁହନ୍ତୁ ମୁଁ ଶୁଣିବି।
ଆମର ନନ୍ଦନକାନନ ଯାଇଥିଲୁ ଯୋଉ ଶୁଣନ୍ତୁ। ଆମେ ମୋ ପୁଅ ଛୋଟ ହେଇଥିଏ ନନ୍ଦନକାନ ଯାଇଥିଲି। ସେ ଯୋଉ ଧଳା ବାଘ କହିଲା ମା ମା ଏ କେତେ ବଡ ମୁଁ କହିଲି ଏଇଟା ପା ଧଳା ବାଘ ଆମର ପ୍ରସିଦ୍ଧ। ପୃଥିବୀର ପ୍ରସିଦ୍ଧ ଆଗ ଧଳା ବାଘ। କୋଉଠି ଦେଖିବାକୁ ମିଳେ ନା ଆମର ଏଇ ନନ୍ଦନକାନନରେ ହିଁ ମିଳେ।
ହୁଁ।
ଆପଣ ଯେତିକ ଚିଡିଆଖାନା ଅଛି। ଏମିତି କି ବୁଲି ଆସିବେ କଲିକତାରେ ଅଛି କୋଉଠି ବି ଧଳା ବାଘ ନାହିଁ।
ହୁଁ ହୁଁ ହୁଁ ନନ୍ଦନକାନନ ରେ ଅଛି ହଁ।
ଏତେ ଖୁସି ମାନେ ଆପଣ ଭାବି ପାରିବେ ତା ଅନୁଭୂତି ମତେ ବୋହୁତ ଖୁସି ଲାଗେ। ବୋହୁତ ବାଘ ନା ନନ୍ଦନକାନ ପ୍ରବଳ ବାଘ।
ବୁଲୁଥିବେ ସବୁ।
ସବୁ ବୁଲୁଥିବେ ପାଖାପାଖି ଦେଖା ଯାଆନ୍ତି। ଆଉ କୌଣସି ଜାଗାରେ ଏତେ ପାଖାପାଖି ମାନେ ଏତେ ପରିଷ୍କାର ଭାବରେ ଦେଖାଯାନ୍ତି ପ୍ରାଞ୍ଜଳ
ହୁଁ ହୁଁ ହୁଁ। ଏ ରବିବାରରେ ଛୁଟି ଦିନରେ ବୋହୁତ ଭିଡ‌ ହୁଏ ହଁ। ଏଇଆା ମାନେ ତା ଭିତରକୁ ଯିବ ମାନେ ପୁରା ଚାଲି ଚାଲି ବୁଲିବାକୁ ପଡିବ ହଁ। ଚାଲି ଚାଲି ବୁଲିବ ସବୁ ଜିନିଷ ଦେଖିବ ତାପରେ ଗୋଡ ହାତ ପିନ୍ଧିଲେ ସବୁ ଜିନିଷ ଦେ ଖିପାରିବ ବିଭିନ୍ନ ପ୍ରକାର ଚଢେଇ ଅଛନ୍ତି। ସାପ ସବୁ ଅଛନ୍ତି। ହରିଣ ବୋହୁତ ଅଛନ୍ତି।
ହରିଣ ତ ବୋହୁତ ପକ୍ଷୀ ପ୍ରବଳ ଅଛନ୍ତି।
ପ୍ରବଳ ବିଭିନ୍ନ ପ୍ରକାରର ସବୁ କେଉଁ ଦେଶରୁ ଅଛନ୍ତି। କୋଉ ପକ୍ଷୀ ତା ନାଁ ସବୁ ଲେଖା ହେଇଥିବ। ହଁ ସେରା ସବୁ ପଢିବ ଦେଖିବ ଶାଗୁଣା ଜମା କୋଉଠି ଦେଖିବାକୁ ମିଳେନି ନନ୍ଦନକାନନରେ ଥିଲେ ଏବେ ଅଛନ୍ତି ନାଇଁ ମୁଁ କହିପାରିବିନି। ମୁଁ ଯେବେ ଯାଇଥିଲି ହଁ ଦିଇଟା ଥିଲେ ଦିଟା ଥିଲେ। ସେ ପୁରା ପୁରା ପାଖାପାଖି ଦେଖାଯାଉଥାନ୍ତି ପୁରା ଉଡୁଥାନ୍ତି ପୁଣି ଆସି ବସୁଥାନ୍ତି।
ଆଜ୍ଞା। ବୋହୁତ ଭଲ ଲାଗେ ନନ୍ଦନକାନନ ବୁଲିବା ପାଇଁ ବୋହୁତ ଭଲ ଲାଗେ କାନ ନନ୍ଦନକାନନ ବହିରେ ବି ପଢିଥିବେ? ତା ବିଷୟରେ ସମସ୍ତେ ଆମେ ପଢ଼ୁଚୁ ଓଡ଼ିଆ ପସ୍ତକରେ।
ହୁଁ ହୁଁ ହୁଁ।
ବହିରେ ବି।
କୁଆଡ଼େ ସବୁ ଯାଇଛନ୍ତି ବୁଲିବା ପାଇଁ ଓଡ଼ିଶାର?
ମୁଁ ହରିଦ୍ୱାର ବହୁତ ଥର ଯାଇଛି ଦିଲ୍ଲୀ ଯାଇଛି ବହୁତ ଥର। ଉଁ ତାମିଲ ଯାଇଛି ବର୍ଦ୍ଧେପଲମ ଯାଇଛି ବହୁତ ଜାଗା ଯାଇଛି। କୋରୋନା ପରଠୁ ଟିକେ ଯିବା ବନ୍ଦ ଅଛି।
ହେ ହେ ହେ।
ଟୋଟାଲି ବନ୍ଦ ଅଛି କହିଲେ ଚଳେ।
ହଁ ହଁ।
ହୁଁ।
ତାପରେ ଆପଣ ତ ମନ୍ଦିର ମାଳିନୀ ସହରରେ ଭୁବନେଶ୍ୱରରେ ରହୁଛନ୍ତି। ଓଡ଼ିଶାର ରାଜଧାନୀ ସେଠି ତ ବହୁତ ସାରା ମନ୍ଦିର ଲିଙ୍ଗରାଜ ମନ୍ଦିର ସବୁ ଯାଉଥିବେ ବୁଲିବାକୁ ହଁ ରାମ ମନ୍ଦିର ହୁଁ।
ଏବେ ଲିିଙ୍ଗରାଜ ମନ୍ଦିର ରାମ ମନ୍ଦିର ପ୍ରବଳ ଭିଡ ସବୁବେଳେ।
ସବୁବେଳେ ଭିଡ ହଁ ଭାରି ପରିଷ୍କାର ଜାଗାଟା ବହୁତ ଭଲ ଜାଗାଟା ଭଲ ଲାଗେ।
ଆଜ୍ଞା ଧନ୍ୟବାଦ ଆମେ ଏତିକିରେ ରହିବା ଭଉଣୀ କାରଣ କାର୍ଯ୍ୟ ଅଛି ଆଉ ସବୁ କାମ କରିବା ଆମେ ପୁଣି ଆଗାମୀ କେତେ ସୁଯୋଗ ମିଳେ ପୁଣି ଗ କଥାବାର୍ତ୍ତା ହେଲା ହେବା ଆପଣଙ୍କ